ସ୍କାର ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆପଣ କଣ କରୁଛନ୍ତି ଏବେ?
ହଁ ମୁଁ ଭଲରେ ଅଛି।
ଆଛା ମୁଁ ବୋଧେ ଭଲ ଅଛି ଆଜି କଣ କରୁଥିଲ?
କିଛି ନାହିଁ ଆଜିର କର୍ମକ୍ଷେତ୍ର ସାରିକି ଆସିକିରି ବସିଥିଲି ଏବଂ ରା ତ୍ରି ଭଜନ ବି ମୋର ତ ସରିଗଲାନି। ଆଉ ଆପଣଙ୍କ ରାତ୍ରି ଭୋଜନ ହେଇ ସାରିଲାନି?
ନାଇ କଣ ଏରା ହ ହ। ବଉ।
ଆଜ୍ଞା ଆଜ୍ଞା। ଆଉ ଏତେ ଦିନ ପରେ ମନ ପକେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ ଆପଣଙ୍କୁ।
ହଁ ହଁ ହଁ ଆପଣଙ୍କୁ ବି କଲୁ ଉଠିଥର ବହୁତ ବହୁତ ଧନ୍ୟବାଦ, ଆଛା। ଆଉ ଆପଣ ଆଜିକାଲି କଣ କରୁଛନ୍ତି?
କିଛି ନାଇଁ ଆଜି ଟିକେ ଖାଲି ପଢୁଥିଲି ସୋସିଆଲ ମିଡିଆ ବିଷୟରେ ଦେଖୁଥିଲି ଆଜି।
ମୁଁ ପ୍ରତିଦିନ ସୋସିଆଲ ମିଡିଆ ବ୍ୟବହାର କରେ ତ ଆପଣଙ୍କ ମତରେ ଏହା ଭଲ କି ଖରାପ।
ହଁ ବହୁତ ଭଲ ପ୍ରଶ୍ନ ଟିକେ ପଚାରିଲେ ବନ୍ଧୁ, ଯେମିତିକି ମୁଁ କହିବାକୁ ଚାହେଁ। ମୋ ମତରେ ସୋସିଆଲ ମିଡିଆ ହଉଛି ନିଜେ ଭଲ କିମ୍ବା ଖରାପ ନୁହେଁ। ଆମେ ଏହାକୁ କେମିତି ବ୍ୟବହାର କରୁଛେ, ସେଥି ଉପରେ ସବୁ ନିର୍ଭର କରେ।
ଠିକ କଥା, ତ ତୁମେ କେଉ କେଉ ସୋସିଆଲ ମିଡିଆ ବ୍ୟବହାର କରୁଛ?
ଯେମିତିକି ମୁଁ ୟୁଟ୍ୟୁବ। ଫେସବୁକ୍, ଇନ୍ଷଗ୍ରାମ, ହ୍ୱାଟ୍ସଅପ୍। ବ୍ୟବହାର କରେ ଏବଂ କେବେ କେବେ ଲିଙ୍ଗଡିନ୍ ମଧ୍ୟ ଦେଖେ, ନକରି ମଧ୍ୟ ଦେଖେ।
ଏଇଟା ବହୁତ ଭଲ ଅଭ୍ୟାସ, ୟୁଟ୍ୟୁବ ରୁ ଅନେକ ନୂଆ ଜିନିଷ ଶିଖିବାକୁ ହବ।
ଆଉ ଆପଣ କଉ କୋ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି?
ସେଇ ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଅଧିକ ବ୍ୟବହାର କରେ ଆଉ ୟୁଟୁବ ରେ ତ ମୁଁ ଶ ଅଧିକ ଦେଖେ କାହିଁକି ନା ମୁଁ ଯଦି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛି, ଏବେ ମତେ ୟୁଟ୍ୟୁବ ରୁ ହିଁ ସବସ୍କ୍ରିପସନ ନେଇକି ମୁଁ ପଢୁଛି, କାହିଁକିନା ଆମ ଏଠାରେ ତ କୌଣସି ଗ୍ରାମାଞ୍ଚଳ ଯେହେତୁ, କୌଣସି କୋଚିଂ ସେଣ୍ଟର ନାହିଁ, ସେଥିପାଇ ମୁଁ ୟୁଟ୍ୟୁବ ହିଁ ସବସ୍କ୍ରିପସନ୍ କରି ନେଇଁ କଉଠ ସମୟ ବ ବୋଲିିଁ ପଢ଼େ।
ଆଜ୍ଞା ଆଜ୍ଞା, ଶୁଣିକି ବହୁତ ଭଲ ଲାଗିଲା ଏବଂ ସେଇଟା ବି ବହୁତ ଭଲ ଅଭ୍ୟାସ। ୟୁଟ୍ୟୁବ ରୁ ତ ଅନେକ ନୂଆ ଜିନିଷ ଶିଖିବାକୁ ହେବ, ଶିଖିବା ଶି୍ଷା ବି ଆମେ ସେଥିରୁ ପାଇଥାଉ।
ଆଛା, କୋଡିଂ ଇଂଲିଶ ଜେନର ନଲେଜ୍ଖ
ମୁଁ ମଧ୍ୟ ଟେକ୍ନୋଲୋଜି, ଏ ଆଇ ଆଉ କ୍ୟାରିୟର ଗାଇଡେନ୍ସ ସମ୍ବନ୍ଧୀୟ ବହୁତ ଭିଡିଓ ଦେଖେ।
ସେ ଅନେକ ଲୋକ ସୋସିଆଲ ମିଡିଆରେ ବହୁତ ସମୟ ନଷ୍ଟ କରନ୍ତି।
ହଁ ଠିକ କଥା କହିଲ ବନ୍ଧୁ, ଛୋଟ ଭିଡିଓ ଦେଖି ଦେଖି କେବେ କେବେ ଘଣ୍ଟା ଘଣ୍ଟା ସମୟ କଟିଯାଏ, ଜଣା ବି ପଡେ ନାହିଁ ସମୟର
ସତଛି ମୁଁ ପାଞ୍ଚ ମିନିଟ୍ ପାଇଁ ଖୋଲି କିନ୍ତୁ ଅଧଘଣ୍ଟା ହଟିଯାଏ, ମୁଁ ଜାଣ କେବେ ଜାଣି ହିଁ ପାରେ ନା।
ସତ କଥା କହିଲେ, ସେଥିପାଇଁ ତ ସମୟର ସୀମା ରଖିବା ଦରକାର।
ସୋସିଆଲ ମିଡିଆର ସବୁଠାରୁ ବଡ ଲାଭ କଣ କହିପାରିବେ କି?
ହଁ ନିଶ୍ଚୟ ବନ୍ଧୁ, ଯେମିତି କିି ଦୂରରେ ଥିବା ଲୋକଙ୍କ ସହ ସହଜରେ ଯୋଗାଯୋଗ କରିପାରିବା। ନୂଆ ଖବର, ଶିକ୍ଷକ ଶିକ୍ଷା ମୂଳକ ଭିଡ ବ୍ୟବ ଭିଡିଓ ଏବଂ ବ୍ୟବସାୟର ପ୍ରଚାର ଏବଂ ନୂଆ ର ସ୍କିଲ୍ ବି ମଧ୍ୟ ଆମେ ଶିଖିପାରିବା ଏଥିରୁ
ସ୍କୁଲ ଶି କହିଲ ମୋ ଭାଇ ସୋସିଆଲ ମିଡିଆ ମାଧ୍ୟମରେ ନିଜ ବିଜନେସ ର ପ୍ରଚାର ମଧ୍ୟ କରେଛ।
ଆଜ୍ଞା ଆଜ୍ଞା ଠିକ କହିଲେ, ଯେମିତିକି ଆଜିକାଲି ଅନେକ ଛୋଟ ବିଜନେସ୍ ସୋସିଆଲ ମିଡିଆ ଦ୍ଵାରା ହିଁ ସଫଳ ହେଉଛି।
କିନ୍ତୁ, ଏହାର କିଛି ଅସୁବିଧା ମଧ୍ୟ ଅଛି, ଆପଣ ଜାଣିଛନ୍ତି କି?
ନିଶ୍ଚୟ ଯେମିତିକି ଫେକ୍ ନିଉଜ, ଅନଲାଇନ ର ସ୍କାମ ଗୋପନୀୟତାର ସମସ୍ୟା ଏବଂ ସମୟର ଅପଚୟ ବ ହଉଛି ବହୁତ ବଡ ସମସ୍ୟା।
କଣ? କୌଣସି ଖବର କୁ ସେୟାର କରିବା ପୂର୍ବରୁ ଯାଞ୍ଚ କରିବା ବହୁତ ଭଲ ଭାବରେ ଉଚିତ୍। ନାଇଁ।
ଏକଦମ ଆଜ୍ଞା ମନ୍ଧୁ। ଏକଦମ ଠିକ୍ କଥା କହିଲେ। ସବୁ ଦେଖିଲେ ବିଶ୍ବାସ କରିବା ତ ଉଚିତ ନୁହେଁ ନା।
ମୁଁ ମଧ୍ୟ ଏବେ ସାବଧାନ ରହୁଛି।
ନିଶ୍ଚୟ, ସେଇଟା ହିଁ ବୋହୁତ୍ ଭଲ ଅଭ୍ୟାସ।
ସେ ଠିକ୍ ଅଛି ଆଜି ବୋହୁତ୍ କିଛି କଥା ହେଇଗଲା। ଆମେ
ଆଜ୍ଞା। ନିଶ୍ଚ
ତେବେ କିଛି ବି ଆପଣ ଆଚ୍ଛା ଆପଣଙ୍କ ଆଉ କିଛି ବିଷୟରେ କହୁନାହାନ୍ତି। ଯେମିତି କିି ଆପଣଙ୍କୁ କଣ କରିବାକୁ ଭଲ, ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ନିଶ୍ଚୟ। ଯେମିତିକି ମତେ ତ ମୁଁ ତ ସୋସିଆଲ ମିଡିଆରେ ତ ମାନେ ଦେଖିବା ପାଇଁ ଭଲ ଲାଗେ ଏବଂ ମତେ ରୋଷେଇ କାର୍ଯ୍ୟ କରିବା ପାଇଁ ବି ବୋହୁତ୍ ଭଲ ଲାଗେ। ଏବଂ ତାହା ଛଡା ଗପ ସାଏରି ଏମିତି ପଢିବା ପାଇଁ ବି ବହୁତ ଭଲ ଲାଗେ।
ଆଚ୍ଛା ଯଦି ଆପଣ କିଛି ଭଲ ରେସିପି ଜାଣିଛନ୍ତି ରୋଷେଇ କରିବାରେ ଆପଣ ମତେ କିଛି କହିହପାର କି କେମିତି ବନେଇ ପାରିବା?
ନିଶ୍ଚୟ ନିଶ୍ଚୟ, ବନ୍ଧୁ ଆପଣ କୋଉ ରେସିପି ମାନେ ଜାଣିବା ପାଇଁ ଚାହୁଁଛନ୍ତି ଯେମିତି କିି ଛତୁ ହେଇଗଲା, ଆମର ପନିର ହେଇଗଲା, କିମ୍ବା କିଛି ବେସର କିମ୍ବା କିଛି ତରକାରୀ ଅ ନିଶ୍ଚୟ, ଯେମିତି କିି ଆପଣ ପନିର ତରକାରୀ ବିଷରେ ଜାଣିବା ପାଇଁ ଚାହୁଁଛନ୍ତି ତ ମତେ ଗୋଟେ ପନିର ଭୁଜିଆ ମୁଁ ମୋ ମାଆଙ୍କ ଠାରୁ ଶିଖିଛି। ମତେ ବହୁତ ଭଲ ଲାଗେ ସେଟା ଖାଇବା ପାଇଁ ଭାତ ସହିତ, ଏବଂ ଆପଣ ଚାହିଁଲେ ରୁଟି ନାନ୍ ସହିତ ବି ଖାଇପାରିବେ। ତ ପ୍ରଥମେ ପନିର୍ କୁ କଣ କରିବେ, ଯେହେତୁ ପାଖରେ ତ ଆଜିକାଲି ଆପଣ ଜାଣିଛନ୍ତି ସବୁରେ କିଛି ନା କିଛି ଜିନିଷ ମାନେ ବ୍ୟବହାର କରାଯାଏ ଯାହାତାର କି ଆମର ସ୍ଵାସ୍ଥ୍ୟ ପ୍ରତି କ୍ଷତିକାରକ ରୁହେ। ତ ମୁଁ ନିଜେ ହିଁ ଘରେ ପନିର କୁ ବନାଏ। କ୍ଷୀର ଆଣିକିରି କ୍ଷୀରରେ ଟିକିଏ ଭିନେଗାର ପକେଇକିରି କିମ୍ବା ଲେମ୍ବୁ ପକେଇକିରି କ୍ଷୀରକୁ
ହ
କ୍ଷୀରକୁ ଛିଣ୍ଡାଏ, କ୍ଷୀର ଛିଣ୍ଡିଲା ପରେ ତାକୁ ଗୋଟେ ବଡ଼ ପାତ୍ରରେ ରକ୍ ରଖିକିରି ତାପରେ କିଛି ଓଜନ ଜିନିଷ ରଖି ତାକୁ ମୁଁ ପନିର୍ ବନାଏ। ତ ଛେନା ଉଁ ହେଇଗଲା ପରେ ତାକୁ ଗ୍ରେଟର ରେ ପୁରା ଗ୍ରେଟ୍ କରିଦେବେ ତାପରେ କଣ କରିବେ, କଢେଇରେ ଟିକେ ତେଲ ପକେଇବେ ଆପଣ ଯଦି କଞ୍ଚା ଲଙ୍କା ଖାଇବା ପାଇଁ ଭଲ ନ ପାଉଛନ୍ତି, ତାହେଲେ ପିଆଜ ଏବଂ କଞ୍ଚା ଲଙ୍କା କୁ ପକେଇବେ। ନାଇଁ ଯଦି କଞ୍ଚା ଲଙ୍କା ଆପଣଙ୍କୁ ପସନ୍ଦ ଲାଗିନି ତ ଖାଲି ପିଆଜ ପକେଇବେ ଚୁନ୍ ଚୁନ୍ କରି କାଟି ଦେଇେଥିବେ ପିଆଜକୁ ଟିକେ ନାଲି ଆସିଲା ପରେ ସେଥିରେ ଟମାଟୋ ପକେଇବେ ଟମାଟୋ ପକେଇଲା ପରେ ଯେମିତିକି ଆପଣଙ୍କୋ ସବୁ ପ୍ରକାର ପରିମାଣର ମସଲା ଗୁଣ୍ଡ ପଡେ ଯେମିତି କି ଲୁଣ, ମର୍ଚି ଗୁଣ୍ଡ, ହଳଦୀ ଗୁଣ୍ଡ, ଜି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଟିକେ କସ୍ତୁରୀ ମେଥି ପକେଇଲା ପରେ ତାକୁ ଟିକେ ଘାଣ୍ଟି ଦେବେ, ତେଲଟା ଯେମି ଉପରକୁ ଉଠି ଆସିବ ତ ଆପଣ କଣ କରିଥିବେ ଗ୍ରେଟ କରିଥିବା ଛେନାକୁ ସେଥିରେ ପକେଇ କିରି ଗଳେଇ ଦବେ ଏବଂ ଟିକେ ଢାଙ୍କିକି ରଖିଦେବେ। ଏବଂ ତାକୁ ବନ୍ଦ କରିଦେବେ ତାକୁ ଯେତେବେଳେ ଖାଇବେ ଅଳ୍ପ ଟିକେ ଧନିଆ ପତ୍ର ଉପରେ ଦେଇକିରି ଆପଣ ରୁଟି ସହିତ କିମ୍ବା ଭାତ ସହିତ ବି ଖାଇପାରିବେ।
ଆଜ୍ଞା।
ଆଜ୍ଞା।
ତ ଆପଣ ତ ବହୁତ ଭଲ ଭାବରେ ରେସିପି ଜାଣିଛନ୍ତି।
ଧନ୍ୟବାଦ।
ସେ ଆଉ କିଛି ରେସିପି ଆପଣ ଜାଣିଛନ୍ତି, ଆପଣ ନାାନ ବନା ଶିଖିଛନ୍ତି?
ଆଜ୍ଞା ବନ୍ଧୁ ମୁଁ ନିଶ୍ଚୟ ନାନ୍ ବି ବନେୟାର ଶିଖିଛି।
ଏତିକି ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଚି ମୁଁ ପରବର୍ତ୍ତୀ ସମୟ ତ ମୁଁ ଆପଣଙ୍କୁ ନାନ୍ ବନେଇବାର କହିବି କିନ୍ତୁ ମତେ କିଛି ଜାଣିବାର ଥିଲା ବନ୍ଧୁ ଆପଣ ଯଦି ମତେ କହିବେ ମାନେ ମୁଁ ମତେ ବହୁତ କିଛି ମୋ ଜୀବନରେ ସେଇଟା ଆଗକୁ କାମରେ ଆସିବ ମୁଁ ଆପଣଙ୍କୁ କିଛି ପଚାରି ପାରିବି?
ପଚାରୁନାହାନ୍ତି।
ହଁ ନିଶ୍ଚୟ। ଆପଣ କହିପାରିବେ ଆମର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟାଳୟ କେଉଁଠି ଅଛି?
ହଁ ମୁମ୍ବାଇ।
ଆଜ୍ଞା ଶୁଣିକି ବହୁତ ଭଲ ଲାଗିଲା, ଏବଂ ଆଜ୍ଞା, ଏବଂ ମତେ କହିପାରିଵେ? ଆମର ଯେମିତି ଜଳର ରାସାୟନିକ ସଂକେତ ରହୁଛି ଜଳର ରାସାୟନିକ ସଂଙ୍କେତଟା ମୋତେ କହିପାରିବେ? ଆଜ୍ଞା ଆଜ୍ଞା। ଆଜ୍ଞା ଏବଂ ସେମିତି ଅକ୍ସିଜେନ ର ରାସାୟନିକ ସଂକେତ?
ଆଁ
ଆଜ୍ଞା ଧନ୍ୟବାଦ ଆପଣ ତ ବହୁତୁ କିଛି ଜାଣିଛନ୍ତି। ଏବଂ ସୁନାର ରାସାୟନିକ ସଂଙ୍କେତ?
ଏଇ ଜି।
ଆଜ୍ଞା ସୁନା ର ରାସାୟନିକ ସଙ୍କେତ ଏ ଗି କହୁଛନ୍ତୁ
ଏୟୁ ଏୟୁ
ଆଜ୍ଞା ଏବଂ ରୂପାର?
ଏଉ ରୂପାର ଏ ଜି
ଆଜ୍ଞା ବହତୁ ଭଲ ଲାଗିଲା ମାନେ ଆପଣ ଏତେ କିଛି ଜାଣିଚନ୍ତି। ସେମିତି ମତେ ଆଉ କିଛି କୁହନ୍ତୁ ଯେମିତି କିି ବିଶ୍ଵର ସର୍ବାଧିକ ଜନସଂଖ୍ୟା ଥିବା ଆମର ଦେଶ କୋଉ ଦେଶକୁ ଆମେ କହିଥାଉ।
ଏବେ ଆମର ଭାରତ
ଆଜ୍ଞା। ବହୁତ ଭଲ ଲାଗିଲା ଯେମିତି କିି ଆମର ଭାରତ ହଉଛି ସବୁଠୁ ଜନବହୁଳ ଦେଶ।
ବହୁତୁ ଭଲ ହେଲେ କିନ୍ତୁ ବହୁତୁ ଖରାପ ମଧ୍ୟ
ଆଜ୍ଞା ଏବଂ ଆପଣ କହିପାରିବେ? ଭାରତର ଭାରତର ସର୍ବୋଚ୍ଚ ଶିଖର କଣ ଆମର?
ଆଜ୍ଞା ମାଉଣ୍ଟ ଏଭରେଷ୍ଟ।
ମାଉଣ୍ଟ ଏଭରେଷ୍ଟ କି?
ଯଦି ଓଡିଶାର ଆମେ ଦେଖିବା ତ କାଞ୍ଚନଜଙ୍ଘା ବୋଧେ
ଭାରତର ସର୍ବୋଚ୍ଚ ଶିଖର
ହଁ ସେଇ ମା ମାଉଣ୍ଟ ଏଭରେଷ
ମାଉଣ୍ଟ ଏଭରେଷ୍ଟ ତ ଯେମିତିକି ମତେ ଜଣାଶୁଣା ପାଇଛି ମାନେ କେଟ
ମ ହେଇଥିବ ହେଇପାରେ।
କହିପାରେ କାହିଁକି ନା ମୁଁ କିଛି ଦେଖିବି କହୁନାହାନ୍ତି ମୁଁ ଯାହା ଆମର ମନେ ଅଛି ମୁଁ ଆପଣଙ୍କୁ କହୁଛି କହୁଛି ବହି ପହି ଦେଖୁନି। ହେଇପାରେ ଆପଣ ଯଦି କହୁଛନ୍ତି ହ
ଆଜ୍ଞା। ଆଉ ଆମେ ଓଡିଶାର ଦିବସ କେବେ ପାଳନ ଆମେ କରିଥାଉ?
ଓ ସେ ଓଡିଶାର ଦିବସ ଏପ୍ରିଲ ଏକେରେ ଆମେ ତାଙ୍କୁ ଉତ୍କଳ ଦିବସ ମଧ୍ୟ କହିଥାଉ ବହୁତୁ ବହୁତୁ ଧନ୍ୟବାଦ ଆମ ସହିତ କଲରେ ଯୋଡି ହୋଇଥିବାରୁ। ତ ଆମେ ପରବର୍ତ୍ତୀ ଗଲେ ଆଉ ଆଉ ଆଲୋଚନା କରିବା ବହୁତ୍ ବହୁତ୍ ଧନ୍ୟବାଦ ଜୟ ଜଗନ୍ନାଥ ରହିଲି ନମସ୍କାର।
ଜୟ ଜଗନ୍ନାଥ ରହିଲି ଶୁଭରାତ୍ରି।